ଶୁଭ ଅପରାହନ।
ହଁ, ଶୁଭ ଅପରାହନ। କଣ କ, ଜୟ ଜଗନ୍ନାଥ। ଆଉ କେମିତି କଣ କରୁଛନ୍ତି, ମୁଁ ଏବେ ଘରେ ଅଛି।
ଆ କିି ଆଉ କଣ ଖବର? କଣ ଖାଇଛନ୍ତି ଆଜି?
ଖାଇବା ପିଇବା- ଭାତ ହେଇଥିଲା, ଡାଲମା, କାଲି ଏକାଦଶୀ ଥିଲା ଆଜି ଦ୍ୱାଦଶୀ ପାଇଁ ସକାଳୁ ରୋଷେଇ କରିଦେଇଥିଲି।
ହଁ ଅରୁଆ ଭାତ, ଡାଲମା ଭେଣ୍ଡି ଆଳୁ ଭଜା ଆଉ ଆଳୁ ଭରତା ହେଇଥିଲା। ଆଉ ତେନ୍ତୁଳି ଖଟା ଚକୁଡା ହେଇଥିଲା।
ଆଜ୍ଞା।
ହୁଁ।
ହ ଭାତ କଙ୍କଡ଼ା ଆଳୁ ତରକାରୀ।
କଣ କାଙ୍କଡ?
କଙ୍କଡ଼ା, କଙ୍କଡ଼ା
କଙ୍କଡା, ଆଛା ଆଛା, ଖାଇବା ସରିଲାଣି?
ହଁ ଏବେ ସରିଲା ଜଷ୍ଟ, ବସିଛି ଆଉ, ମାମା
ଆଛା, ମାମା ଭଲ ରୋଷେଇ କରନ୍ତି ତାହେଲେ?
ହଁ
ଆଉ କଙ୍କଡା କେମିତି ବନେଇଥିଲେ।
ବହୁତ ବଢିଆ ବନେଇଚି। ଥିଲି ଫାଷ୍ଟ କଙ୍କଡା କୁ ଗରମ ପାଣିରେ ସିଝେଇ ଦେଇଥିଲି। ହୁଁ ତାପରେ ତାର ମାନେ ଉପର ପାଟ ଟା ତାକୁ କାଢି କାଢିଦେଲି। ତାପରେ ସେ ଯୋଉ ଗୋଡର ସେ ଯୋଉ ବଡ କଲା ଇଆରା ତାକୁ ଭାଙ୍ଗିଦେଲି। ତାପରେ ତାକୁ ତେଲରେ ଟିକେ ଫ୍ରାଏ କରିଦେଲେ। ଆ
ହୁଁ ଇଏ
ରେଡ କଲର ମାନେ ରେଡିସ୍ କଲର ଯେତେବେ ଆସିନି। ସେତେ ବେଳେ ଟିକେ ଫ୍ରାଏ କଲେ। ଦ ତାପରେ ଆଳୁ ଟାକୁ ବି ସେଇଥିରେ ମାନେ ସିଝା ହୁଆ। ସିଝା ହେଇଥିବା ଆଳୁ ଟାକୁୁ ବି ଟିକେ ଫ୍ରାଏ କରିିଦେବେ। ତାପରେ କଙ୍କଳ ଟାକୁ ବାହାର କରିଦେଲେ। ତାପରେ ଆଉ ଗୋ ଆଉ ଗୋଟେ ମାନେ ଉଁ କଉ ଭାଇ ଆଉ ଗୋଟେ ୟଟେନସିଲରେ ସେଇଥିରେ ଟିକେ ତେଲ ପକେଇକି।
ହୁଁ।
ଆ ତେଲପକେଇ ମସଲା ମୁସୁଲି ଦେଇକି ଟିକେ ପାଣି ଦେଇକି ଆଳୁ ପକେଇଲେ ଦେନ କ ଖଣ୍ଡା ଟାକୁ ପକେଇକି ତାପରେ ଟିକେ ଗୋଳେଇକି ହଁ।
ଆଛା। ଓ ହୁଁ ହୁଁ ହୁଁ। ଆଉ ମୁଁ ତ ସୁଧ ଶାକାହାରୀ ସେଥିପାଇଁ
ଆଛା ଆଚ୍ଛା।
ସେଥିପାଇଁ ଶୁଣିବା କଥା ଆଉ କେମିତି କଣ ବନୁଚି ଆଉ।
ଆଜ୍ଞା।
ଆଉ ପାଠ ପଢାପଢି କଣ ଚାଲିଚି।
ବି ଟେକ କରୁଚି।
ଆଛା କୋଉଠି କରୁଚ।
ଅ କେକଟ୍ରେ ଭୁବନେଶ୍ଵର।
ଆଛା ଏବେ ରହୁଚ କୋଉଠି?
ମୁଁ ନା ଭୁବନେଶ୍ଵରରେ ହିଁ ରହୁଚି।
ଆଚ୍ଛା। ହଁ ଟୋଟାଲି ପରିବାର ଭୁବନେଶ୍ବର ରେ ହିଁ ରହୁଚନ୍ତି।
ହଁ ହଁ ଆଜ୍ଞା।
ବାପା କଣ କରନ୍ତି।
ଦାଦା ଏବେ ରିଟାୟାର୍ଡ ହେଇଗଲେଣି।
ହୁଁ।
ଜବ କରୁଛନ୍ତି ଆଉ ମାମା ଟିଚର ଆଉ।
ଆଛା ଆଉ ଗାଁ କୋଉଠି।
ଗାଁ ଚିଲିକା।
ଆଚ୍ଛା। ଆଉ ଚିଲିକାରେ ଆ ଗାଁ ରେ କଣ କଣ କର ସବୁ ଯୋଉଟା ଭଲ ଲାଗେ ତମକୁ। ଯୋଉଟା ଏଠି ଉନ
ଗାଁ ଅହ ଗାଁ ର ମହଲ ତ ଅଲଗା ପ୍ରକାରର। ମାନେ ଅକ୍ସିଜେନ ଏରା ସବୁ ବହୁତ ଭଲ ମିଳେ? କୋଉ ମାନେ ଅ ତାର ମାନେ ପର୍ବପର୍ବାଣି ବହୁତ ସୁନ୍ଦର ଲାଗେ।
ହୁଁ କୋଉ ଗୋଟେ ପର୍ବ କୋଉଚୁ। ଯୋଉଟା ତମର ସବୁଠୁ ପସନ୍ଦ ଗାଁ ରେ କରିବା।
ଆଁ ରଜ ପର୍ବ
ହୁଁ। ଙ୍କ କେମିତି ରଜ ଏଥର ସେଲେ ମାନେ କନ ଙ୍କ ପା କେମିତି କଣ ଗଲ ଏଥର ରଜ?
ଡ୍ରେସ ପିନ୍ଧିଲି ସଜବାଜ ହେଲି। ତାପରେ ଦୋଳି ଖେଳିଲି। ତାପରେ ଅ ରଜ ପିଠା ଅ
କୋଉଠି ଗାଁ ରେ କଲ ନା ଏଇ ଏଇଠି ଭୁବନେଶ୍ଵରରେ ଥିଲ? ଗାଁକୁ ଯାଇଥିଲ। ଆଛା ପିଠା କଣ ବନେଇଥିଲେ ସବୁ ରଜରେ ମା?
ମାନେ ପୋଡ ପିଠା ତାପରେ ଚକୁଳି ଏମତି ଆଉ ତା ଘୁଗୁନ ଚକୁଡି ଏମତି ଆଉ।
ଆଛା ପୋଡ ପିଠା କଣ କେମିତି ବନେଇଥିଲି?
ମୁଁ ସେଇଟା ଏତେ ଜାଣିନି।
ଉଁ ହୁଁ ଉଁ ହୁଁ।
ବଡମାମା ତିଆରି କରଥିଲେ।
ଆଛା।
ଆଉ ରଜପାନ ଖାଇନି ଦୋଳି ଖେଳିନି ମେହେନ୍ଦୀ ଲଗେଇଲି। ବହୁତ ଭଲ ଭାବରେ ଗଲା ମୋର ରଜ ଟା।
ଆଛା ରଜରେ ବର୍ଷା ହେଇଥିଲା ନା ନାଇଁ ସେପଟେ
ଅଳ୍ପ ଅଳ୍ପ ଏତେ ବି ନାଇ।
ଆଛା। ମୋର ରଜ ସେ ମାନେ ଏମିତି ହେଲା କି ମୁଁ ମୋର ଗୋଟେ ପୁଅ ଅ ଦେଢ ବର୍ଷର ଆଉ ଆ ତା ସାଙ୍ଗରେ ରଜ କରୁଥିଲି ହେଁ ହେଁ ହେଁ।
ତ ଟିକେ ଭଲ ସେ ଡ୍ରେସ ଫ୍ରେସ ପିନ୍ଧେଇଦେଲି ଛୋଟ ପିଲା ଟା ତାକୁ ଟିକେ ପିନ୍ଧେଇଦେଲି ଆଉ ତାକୁ ଚନ୍ଦନ ଟିକେ ଟିପଟିପ କରି ଲଗେଇଦେଲି। ଆଉ ଠାକୁର ପାଖେରେ ଟିକେ ପୂଜା କଲି ଆମର ଗୋପାଳଜୀ ଅଛନ୍ତି ରାଧାରାଣୀ ଅଛନ୍ତି। ତାଙ୍କ ପାଖରେ ଭୋଗ ଲଗେଇଲି ପ୍ରଥମ ରଜ ଟା ମୁଁ ପାରାଦୀପ ରେ ଥିଲି ସେଠି ରାଧା ନାମ କୀର୍ତ୍ତନ ହଉଥିଲା ଅ ତାପରେ ସକାଳ ସମୟ କୀର୍ତ୍ତନରେ ଆମେ ବିତେଇଲୁ ପୁରା ଗୋ ମାନେ ଦିନଟା। ତାପରେ ଗାଧୁଆ ବଳକୁ ଭୋଜି ଥିଲା ଯେ ଭାତ ଡାଲମା ଖଟା କରି ସେଠି ସମସ୍ତେ ଖାଇବା ପିଇବା କଲେ। ତାପରେ ସନ୍ଧ୍ୟା ବେଳକୁ ରଜ ମହୋତ୍ସବ ପଡିଥିଲା ପାରାଦୀପ ର ବାଲିଯାତ୍ରା ପଡିଆରେ। ସେଠିକି ଯାଇଥିଲୁ ସେଠି ବହୁତ ମାନେ ସବୁ ପ୍ରକାରର ଜିନିଷ ପଡୁଥିଲା ଆଉ ବୋ ବୋହୁତ ସାରା ମାନେ ମୁଖ୍ୟ ମୁଖ୍ୟ ଅତିଥି ସବୁ ଆସିଥିଲେ। ବହୁତ ସାରା ଭଲ ଭଲ ଜିନଷ ନୂଆ ନୂଆ ପ୍ରକାରର ଯାହା ସବୁ ଆଉ ପିଠା ପଣା ସବୁ ପଡିଥିଲା ଇ ଝିଅ ପିଲାଙ୍କ ଜିନିଷ ତ ସବୁ ପଡିଥିଲା ସଜବାଜ ସବୁ ଜିନିଷ। ଆଉ ଘର କରଣା ଜିନିଷ ବି ସବୁ ପଡଥିଲା। ଖାଇବା ପିଇବା ବି ସବୁ ଜିନିଷ କରୁଥିଲା ମତଲବ ଯୋଉ ଅ ଯେତେକ ସାରା ବାହାର ଖାଇବା ଅଛି ସବୁ ଖାଇବା ପଡଥିଲା। ଆଉ ସେଠି ବୁଲାବୁଲି ଗଲୁ ଯେହେତୁ ସମୁଦ୍ର କୂଳଟେ ଟିକେ ବୁଲିବା ପାଇଁ ବେଶୀ ଭଲ ଲାଗିଲା ସେଠି ବୁଲାବୁଲି କରି ସେ ଦଶଟାକୁ ଘରକୁ ଆସିଲୁ। ଆଉ ପ୍ରଥମ ଦିନ ଟା ରଜ ଏମତି ଭଲରେ ପଳେଇଲା ସେକେଣ୍ଡ ଦିନଠୁ ଆ ଘର ପରିବାର ଲୋକଙ୍କୁ ଟିକେ ଜର ହେଇଗଲା ଦେହ ଖରାପ ହେଇଗଲା ଯେହେତୁ ବାହାର ପାଣିରେ ବୁଲାବୁଲି କରିକି ଆସିଲେ ତାପର ଦି ଦିନ ଘରେ ଶୋଇଲି ଆଉ
ହ ହ ସେଇଆ ଆଉ ନାଇ ଏ ଥର ଜର ବିି ମାନେ ମେକ୍ସିମମ୍ ପରିବାର କୁ ହେଇଛି ମୋ ଘରେ ବି ହେଇଛି ଭାଇ ଭଉଣୀଙ୍କୁ ହେଇ ପିଲା ଜର
ହଁ ଜର ଟା ହେଇଗଲା ତାପରେ ଯେହେତୁ ବାହାରର ପାଣି ପବନ ଟ୍ରେନ ରେ ଯିବା ଆସିବା ରେ ସେଠିରେ ପବନ ବାଜିଲା ଛୋଟ ଛୁଆ ଟା ସେ ସବୁ ଜିନିଷ ପାଟିରେ ହାତ ପୁରେଇ ଦଉଥିଲା
ଆଜ୍ଞା
ସବୁ ଧୂଳିମୂଳି ସବୁ ତା ପାଟିିକି ଯାଉଥିଲା
ଏବେ ଠିକ ଅଛି ନା
ହଁ ହଁ ଏବେ ଠିକ ଅଛି ଭଲ ହେଇଗଲା ଚାରି ପାଞ୍ଚ ଦିନ ଦେହ ଖରାପ ଟିକେ ରହିଲା ତାପରେ ଭଲ ହେଇଗଲା
ଓକେ ଆଉ ଆପଣଙ୍କୁ କଣ ଭଲ ଲାଗେ ଖାଇବା ପାଇଁ
ମତେ ସବୁଠୁ ଭଲ ଲାଗେ ପିଠାପଣା ମତେ ପିଠାପଣା ବହୁତ ପସନ୍ଦ ମାନେ ସବୁଠୁ ବେଶୀ ଭଲ ଲାଗେ ପିଠା ଭିତରେ ମତେ ପୋଡ ପିଠା ଭଲ ଲାଗେ କ୍ଷୀର ପୋଡ ପିଠା ମୋର ବହୁତ ପସନ୍ଦ ଆଉ ଥରେ ବନେଇଥିଲି କ୍ଷୀର ପୋଡ ପିଠା ତାକୁ ପ୍ରଥମେ ଉ ମତଲବ ଚାଉଳରେ କ୍ଷୀର ଚାଉ ଉଳ ବତୁରା ହେଇକି କ୍ଷୀର ରେ ବଟା ହବ ବଟା ହେଇଗଲା ପରେ ତାକୁ ତା ଦେହରେ କାଜୁ କିସମିସ ଅ ଅଳେଇଚ ଗୁଣ୍ଡ ପଡିବ ତାପରେ ତାକୁ ଜନ୍ତା ହବ ଯେମିତି ଯନ୍ତୁଣୀ ତିଆରି ହୁଏ ମଣ୍ଡା ପିଠା ପାଇଁ ସେଇଟାକୁ ଜନ୍ତା ହବ ଜନ୍ତା ହେଲା ପରେ ତାକୁ ଗୋଟେ ଆଉ ଗୋଟେ କଡେଇରେ ଘିଅ ଟିକେ ଲଗେଇ କଦଳୀ ପତ୍ର ଟିକେ ସେ ସେ ଯନ୍ତୁଣୀ ରଖାହବ ଘୋଡେଇ ହେଇକି ପଇଁତିରିଶ ମିନିଟ ଖଣ୍ଡେ ତାକୁ ପୋଡା ହବ ଗ୍ୟାସ ରେ କଲେ ଚଳିବ ନହେଲେ ଚୁଲିରେ ବି କଲେ ଚଳିବ ତାପରେ ତାକୁ ଓଲଟେଇ ପୋଲଟେଇ ଆଉ ଗୋଟେ ପଟ ଉଲଟେଇକି ଟିକେ ଘିଅ ଦେଇକି ପନ୍ଦର ମିନିଟ ପୋଡିଦବ ରାତିରେ କରିଦେଲେ ସକାଳୁ ଖାଇବା ପାଇଁ ପୁର ବଢିଆ ସ୍ୱାଦ ଲାଗିବ
ଆଜ୍ଞା ମୁଁ ବି ମାମାଙ୍କୁ କହିକି ଗୋଟେ ଥର ବନେ
ହଁ କୀର ପୋଡ ପିଠ ପଠା ଟା ସବୁଠାରୁ ସ୍ଵାଦ ତା ଦେହରେ ଟିକେ ମିଠା ଦେଇଦବ ତମେ ଯେତିକି ମିଠା ଖାଇବ ଗୁଡ ଦବ ଯଦି ବହୁତ ସେଟା ଦେହ ପାଇଁ ଭଲ ଗୁଡ ଦେଇଦବ ମିଠା ଯେତିକି ଖାଇବା ଅନୁସାରେ ଦବ କ୍ଷୀର ଟା ଯେହେତୁ କ୍ଷୀର ଚାଉଳରେ ବଟା ହେଇଛି ଥିବ ତାର ସ୍ଵାଦ ଟା ବହୁତ ଭଲ ଆସେ ସେ ବଟା ରେ ବି ନଡ଼ିଆ ବି ତମେ ଦେଇ ପାରିବ ଯାହାର ନଡିଆ ପସନ୍ଦ ଥିବ ନଡିଆ କୋରା ନଡିଆ କୋରା ଟିକେ ଦେଇ ବାଟି ଦବ
ସେଟା ବହୁତ ସ୍ଵାଦ ଲାଗିବ ସ୍ଵାଦ ବି ଲାଗିବ ବହୁତ ଭଲ ବି ପୋଡ ପିଠା ଟା ସବୁ ପିଠା ମାନଙ୍କ ଭିତରେ ଭଲ।
ଆଉ ଗୋଟେ କଥା ଭୁଲିଗଲେ କହିବା ପାଇଁ ଆପଣ କହିଥାନ୍ତି ଗୁପଚପ ଦହିବରା ଏଇରା ବି ପସନ୍ଦ ଆପଣଙ୍କୁ
ନାଇଁ ନାଇଁ ନାଇଁ ମୁଁ ମୁଁ ମୁଁ ଆକଚୁଆଲି ସତ କଥା ହେଲା ମୁଁ ପିଆଜ ରସୁଣ ଖାଉନି ଛାଡି ଦେଇଛି ବର୍ଷେ ହବ ଆଉ ବାହାରର ଖାଇବା ମୁଁ ଟୋଟାଲ ଆଭୋଏଡ କରୁଚି, ଯେତିକି ହୁଏ ମାନେ ହେଇପାରୁଚି ଭଗବାନ ଙ୍କ ଦୟାରୁ ଆଭୋଏଡ କରୁଚି ଆଉ
ଉଁ ଘର ଖାଇବା ମୁଁ ବେଶୀ ଚାହୁଁଛି ଘର ଖାଇବା ଖାଇବା ପାଇଁ। ମୁଁ ଟିକେ ମାନେ ଏଇ ସବୁ ଘରୋଇ ଜିନିଷ ମୁଁ ପସନ୍ଦ କରେ ଖାଇବା ପାଇଁ, ବନେଇବା ପାଇଁ ବି ପସନ୍ଦ କରେ, ଖାଲି ଖାଇବା ନୁହଁ ଘରୋଇ ଖାଇବା ବନେଇବାକୁ ବି ମୁଁ ପସନ୍ଦ କରେ। ସମସ୍ତଙ୍କୁ ଖୋଇବା ପାଇଁ ବି ମତେ ଭଲ ଲାଗେ ମତଲବ ନିଜେ ବନେଇକି କେବଳ ନିଜେ ଖାଇଦେବି ସେଇଟା ନୁହଁ, ମୁଁ ବନେଇଲି ମାନେ ପାଖ ପାଖ ଯିଏ ଥିବ ତାକୁ ଟିକେ ଦବା, ଆକୁ ଟିକେ ଦବା, ତାକୁ ଟିକେ ଦବା, ମୁଁ ସମସ୍ତଙ୍କୁ ଟିକେ ଟିକେ ଦିଏ ମତେ ଭଲ ଲାଗେ। ଆଉ ପିଠାପଣା ମତେ ବହୁତ ପସନ୍ଦ, ସବୁଠାରୁ ପସନ୍ଦ ମତେ ହୁଁ
ଆଜ୍ଞା।
ଆଉ ମୋର ଗୋଟେ ଛୋଟ ପୁଅଟି ଅଛି ତ ତାର କଣ ହେଲା ସେ କାନ୍ଦୁ ଆଜି ମୁଁ ଆମେ ପରେ କଥା ହବା ଆଉ ଆଜ୍ଞା। କଣ ହେଲା ବାବା?